ହ୍ୟାଲୋ।
ହଁ କହୁନୁ।
ହଉ ତ
ହଁ କରିବୁ ନାଇଡୁଠ ତ ଆସିକି ଶୋଇଛି ହଁ କଣ କରିବି।
କର
ଆରାମ ହ
ହଁ।
ହଁ।
ହଁ କହୁନୁ। ଆଉ କ ଭାଇଁରେ ଖାଇନି ଖାଇବେବେଉ।
ଆସେ
ନୂର ଅସ୍ତେ
ନାଇ ଦସିିକଲ ଦେ ମନେଲ ସେି ଖଚେରେ
କେ କଲିବା।
କାଲି ନାଇୁଟ
ହୁଁ।
ଅନ୍ୟ ପିଲା ମାନ ବି କରୁନାହାନ୍ତି।
ନାଇଁରେ କଣ କରିବା ଆଉ।
ଆଇ ତ ମୁଁ କଣ ଅଉଛି।
ହୁଁ।
ହଉ ଟମ କ।
ଆଇଟମ କ ପକୁ ବି ଆଳୁ ଭଜା ହେଇଥିଲା।
ଫକ୍ତ ବ ଟଷ୍ଟ ଲାଗ ସେି
ବାଜି ଜାଣିଲେ ଟେଷ୍ଟ କେ ଲାଗିବନ। ଏ କହିଲ ମୁଁ ବର୍ତ୍ତମାନ ରୋଷେଇ କରିଦିଏ ନା ପର କୋବି ଆଉ ଚିକେନ ଭିତରେ ଫରକ।
କଣ?
ମୁଁ ଯଦି ରୋଷେଇ କରିବି ତୁ ପତ୍ର କୋବି ଆଉ ଚିକେନ ଉପରେ
ତାହେଲେ ସତରେ ବେ। ବଫୁ ବନେଇବାର ଗୋଟେ ଗୋଟେ କ୍ଵାଲିଟି ଅଛି।
ବନେଇ ପାରୁ ନଥିବ
ଭାଉଲୁ
ଫର୍ମାଲିଟି ପାଇଁ ଖାଲି ରୋଷେଇ କରେ।
ଫର୍ମାଲିଟୀ ପାଇଁନାଁ ହଁ ବନେଇ ବାର ତାର ଅଛି ଅଲଗା ଅଲଗା ଭେରାଇଟି ଅଛି ବନେଇଲେ। ହଁ ଖାଲିରେ ବନେଇଲେ ଅଲଗା ଟମାଟୋ ସହିତ ବନେଇଲେ ଅଲଗା ହେ ହେ ରାଜୁ
ହଁ ଖର କୁ କଲ କରିନଥିଲ।
ଘରୁ କୁ କଣ କଲ ଘରୁକୁ କଲ କଲେ ଖାଲି ବାହାଘର କଥା କହୁଚନ୍ତି ମୋ ମୁଣ୍ଡ ଖରାପ ହେଇଯାଉଛି।
ହଁ ହଁ।
ବାବା ଆଜି କହିଲେ କହିଲେ ବାବା କହିଲେ କହିଲେ ଆ ଏଇ ବର୍ଷ ଯଦି ବାହାନହବୁ ତାହେଲେ ମୁଁ ଘର ଛାଡିକି ପଳେଇବି।
କଣ କହିଲୁ?
କାର
ହଁ।
କାରଆନିଥିଲ ଜଉ କହୁଥିଲ।
କାର
ସେଟା କାର କାର ଗାଡି ଗାଡି
ଗାଡି କଥା କହୁଛୁ ଟି?
ହୁଁ ସେଟାକୁ କିଏ ଚଲଉଚନ୍ତି?
ସେଇ କଥା ନେଇକି ତ ଅଧିକ ଟେନସନ ହଉଛି ଆଇଲେ କିମତି ପାଲା ସବୁ। ଆ ପ୍ରବଳ ବନ୍ଧୁତା ଅଛି।
ଆଉ ଏଇ ନେକ୍ସଟ ପ୍ରୋଗ୍ରାମ ଟା କହୁନ
କଣ କହିଲ?
ହୁଁ।
ବାଇକି ମୋର ତ ଏଠି ପ୍ରବଳ ହେଲାଣି ଯେ ମୋର କିସ୍ତି ଭରି ଭରି ବା ଟାଇମ ଯାଉନି ସେ ମତେ ପୁଣି ଏ ଲା ଇସି କରିବା କଥା କହୁଚି ଶଳା ବାଇଆଣି।
ହଉ ତାହାଲେ
ଆବେ ଶୁଣୁ ମେନ କଥା ହେଲା ମୋର ଗୋଟେ ଫଣ୍ଡ ହେଲା ପାଞ୍ଚ ହଜାର ଟଙ୍କା ଏଇଟା ଆଉ ସାତ କିସ୍ତି ସୂଜା ପଡିଲେ ସେ ଦି ଲକ୍ଷ ଟଙ୍କା ଏକାଥର ଗୋଟେ ଉଠିବ ସେଇ ଗୋଟେ କାମ ହବ ସେଇଟା ମୁଁ ଉଠିବା ପାଇଁ ହିଁ ଲାଗେ ସେଇ ପଇସା ଦି ଲକ୍ଷ ସତୁରି ନା କେତେ ଏମତୀ ଗୋଟେ ଉଠିବ। ସେ ଉଠିଲେ ଗୋଟେ କାମ ହବ। ଫାର୍ମ ଫାର୍ମ କରିବାର ଇଚ୍ଛା ଅଛି ବିଜନେସ ଗୋଟେ ନିଜେ ଷ୍ଟାର୍ଟିଂ କରିବାର ଅଛି ବାହାରକୁ ଆସିବାର ନାହିଁ ହେଲା କି-କି-କି ଏ ଯଉ ପ୍ରିଣ୍ଟିଙ୍ଗ ମେସିନ ଗୋଟେ ଆଣିବାର ଅଛି ଏପଟୁ ଶହେ ଟଙ୍କିଆ କେମିତି ପାର୍ଶଲ କରିକି ପ୍ରିଣ୍ଟିଙ୍ଗ କରିକି ଦୁଇଶ ଅଢେଇଶ ଟଙ୍କା ରେ ବିକ୍ରି ହେବ ବିକ୍ରି ହେବ ବିଜନେସ କିଛି ଗୋଟେ ଏମିତି ପ୍ଲାନିଙ୍ଗ ଅଛି ହେଲା।
ଓହୋ। ଆଉ ତାହଲେ କାର କଣ ପାଇଁ ଆଣିଲ?
କଣ କହିଲୁ?
କାର କଥା।
ଏଇଟା ପଡୋଶୀଙ୍କି ଜଳେଇବା ପାଇଁ। ସବୁଦିନ ତାନା ମାରି ମାରିକା ଗୋଟେ ପୁଅ ରହୁଛି କିଛି କରିପାରୁନି ଆ କରିପାରୁନି ତା କରିପାରୁନି ଏକାଳେ ଗୋଟେ ଭଲ କରିଦେ ଯେମିତି ଗୋଟେ ନଖିବ ଗାଁରେ ଗୋଟେ ଜିନିଷ ଯେମିଟି ଦେଖିବେ ଲୋକ ସେମିତିଆ ଗୋଟେ କରିଦେଲେ ଆଉ କେହି କହିବାକୁ ନଥିବେ ସେଇଆହେଲା କଥା
ହଁ ଲୋକ କହିବ ମାନେ ତାଙ୍କ ପାଟି। ଆଜି ଏଇଟା କଲୁ କାଲି
ଲୋକ କହୁଛନ୍ତି ବୋଲି ଶୁଣୁ ଲୋକ ତାନା ମାରୁଛନ୍ତି ବଲେ ମଣିଷ ସକ୍ସେସଫୁଲ ହୁଅନ୍ତି କା ପାଇଁ କହିଲୁ ଏଇଟା ମାଇଣ୍ଡରେ ସବୁବେଳେ ରହିବ ଯେ ଆ ମୁଁ ଆର ଥର ଯାଇଥିଲି ମତେ ଏମିତି କହିଲେ ଗାଁ କୁ ଯାଇଥିଲି ଏଥର କିନ୍ତୁ କରିକି ଆସିଲି। ନହେଲେ ଭଲ ଲାଗିବନି ସେଇ ଜିନିଷଟା ହେଲା ମେନ।
ଆମ ଘରେ ଆ ଆମ ହଁ ଆମ ମାମା-ବାବା ଆମ ମାମା ର ଗୋଟେ ଗୋଟେ ପ୍ରକୃତି ଅଛି ତା ପୁଅ ଦେଖିଲୁ ଚାକିରି କରୁଛି ଘର ଚଳଉନୁ ମୁଁ କଲେ ସେ ଚାକିରି କରୁଛି ମୁଁ କାମ କରୁଛି ଏଇ ଦିଟା ଭିତରେ ଫରକ ଦେଖ। ହଁ ହ ସିଏ ତ ତାର ବଡ ପୁଅ ତୁ ବଡ଼ ପୁଅ ଏଇ ସବୁ ଜିନିଷ ନା ବହୁତ ବାଧେ କାହିଁକି କହିଲୁ ସିଏ ଯଦି ଏ ଯଦି କରିଦଉଛନ୍ତି ତାହଲେ ଆମେ କାହିଁ କରିପାରିବନି ସେଇ ହେଲା କଥା ମେନ ହେଲା ଚାଲେ ସେ ସବୁ ଜିନିଷ ହେଟା ଏମିତି ମ୍ୟାର୍ଟର କରେନି ସେଥିପାଇଁ ଗୋଟେ କଥା କହିବି ମୁଁ କେତେ କହିଲୁ ବାର ବର୍ଷ ରହିଲିଣି ଏଠେ ବାର ଆର ବର୍ଷ ମୁଁ ମୁମ୍ବାଇରେ ମୁଁ ମୋ ନିଜ ପାଇଁ ମୁଁ ଗୋଟେ ଟଙ୍କା ଟେ ରଖେନି ଏଇ ସବୁ ଘର ପାଇଁ ଏ ଜିନିଷ କିଣିବା କିଛି ଗୋଟେ କରିକି ଦେଖେଇବା ଏଇ ସବୁ ଜିନିଷ ଫାଲତୁ ଖର୍ଚ୍ଚରେ ଯାଉଛି।
ଲୋକଙ୍କର କାମ ହେଲା ତାନା ମାରିବା
ପାଣି ତାକୁ ନେଇକି ଦେଲି ବାନ୍ତି କରୁଛି କଣ କରିବି? ହାଲୋ ଆରେ ସେଇଟା ନୁହଁ ଯେ ମତେ କହିଲେ ଅଲଗା କଥା ସିଏ ବାପା ମାଙ୍କ ଆଗରେ କହିଲେ ସେଇଟା ମତେ ଅଧିକା ଟିକେ ଚିଡ଼ା ଲାଗେ ମୁଁ କହିଛି ଆଉ କଥା ଦେଇଛି ମୁଁ ଏମିତି କିଛି ଗୋଟେ ଜିନିଷ କରିକି ଦେଖେଇବି ଯୋଉଥିପାଇଁ ତାଙ୍କୁ କହିବା ପାଇଁ ସାହାସ କେବେ ହବନି ଆଖି ଉଠେଇକି ଚାହିଁବାକୁ ଇଛା ହବନି। ହେ ଗେରେଗେରେ ଚାଲଛି ତାଙ୍କର। ନିଜେ ଗୋଟେ ଯଉ ଘରଟା ଗୋଟେ ଏମତି ବନେଇବାର ଯୋଉଟା ଗୋଟେ ଅଲଗା ଟାଇପର ଗୋଟେ ଗାଁ ର ଗାଁ ର ଯେତେ ଘର ଅଛି ସବୁଠୁ ଗୋଟେ ଅଲଗା ଟାଇପର ତାପରେ ହେଲା କଣ ନିଜେ ଗୋଟେ ଏମତି ଗୋଟେ ବିଜନେସ କରିବାର ଅଛି ଯୋଉଟାକି ଗୋଟେ ଆଇଡିଆ ନଥିବ ଯେ ଏମତି ଗୋଟେ ବିଜନେସ କରୁଛି ବୋଲି ଏସବୁ ଜିନିଷ ଅଛି ମାଇଣ୍ଡ କରିବାର ଅଛି ଦେଖିଆ ଟାଇମ ଲାଗିବ ହବ ଆଉ।
କିନ୍ତୁ ମାନେ ବେକାରିଆ ଜିନିଷ କିଛି କରିକି ପଇସା କମେଇ ବାର ଇଚ୍ଛା ନାହିଁ ସବୁ ଭଲ ଭଲ ଇରାଦାରେ
ଆଉ କେବେ କହେ?
ଆଉ କେବେ କହ?
କଣ କହିଲୁ?
ହଉ ଯାଅ।
ହୁଁ।
କାଲି ଆଉଛ ସତକଥା।
ଖାଇବୁ ଆଉ ଟିକେ ପରେ ଇଏତୁ ଖାଇକି ଶୋଇ ପଡ଼ିବୁ ଆଉ ତୁ ଉଠିଲେ ପୁଣି ଚାରିଟା ପାଞ୍ଚଟା ବସିକି ଉଠିବୁ।
ସମଜସ୍ତି
ହଁ
ବେସ୍ତ ତମେ ଥିଲ
ଏଇତ ହେଲା କଥା ଚାରିଟା ପାଞ୍ଚଟା ବେଳକୁ ଉଠିକି ରୋଷେଇ କରିବି ନହେଲେ ତ ରୋଷେଇ କରାନହେଇଥିଲେ ଶୋଇ ପଡିବି ସାତଟା ସାଢେ ସାତଟା
ସେଇଟା ଖରା କେତେବେଳେ କେରେ ହଉଛି।
ହ। ତ ଆ ଆ ହଉ ଯ କଣ କହିଲୁ? ବରା
କେତେଳେ ଯାଏ ରହୁଚୁ?
ଙ୍ଗ ର
ସନ୍ଧ୍ୟା ସାତ ଟା ହାତେ?
ହଁ।
ନାମ
ହଁ ବା ସତର କହୁଛି ଘରେ ସାତ ଟାଙ୍କେ ରହୁଛ ଆଉ ନା ନା କଣ
ସଖାଳ ସାତ ଟା କହୁଛ ସନ୍ଧ୍ୟା ସାତ ଟା?
ସନ୍ଧ୍ୟା ସାତଟା କଥା କହୁଛି ଭିଡିଓ କଲ କରିବି ଦେଖେଇଦେବି ତତେ।
ହ ସେ ହ
ବିଶ୍ୱାସ ହୋଉନିକି ଅଜବ କଥା ତୁ ଅଠରଶହ କିଲୋମିଟର ଗୋଟେ ଦୂର ଜାଗାକୁ ଆସିବୁ? ତମ ଆଡେ ଯେତିକି ବେଳେ ସୂର୍ଯ୍ୟାସ୍ତ ହଉଛ
ଓହୋ ହଁ।
ଏଠି ଲେଟରେ ସନ୍ଧ୍ୟ ହୁଏ ଜାଣିଚୁ ତ ନାଇ।ସକାଳ ବହୁତ ଜଲଦି ହେଇଯାଏ।
ହଁ ହଁ।
ସଖାଳ କେତେଟାରେ ହଉଛି କହିଲୁ ତମର?
ହୁଁ ଆମର ଏଠି ଛଅଟାରେ। ନାଇଁ ପାଞ୍ଚଟାରେ ଏବେ।
ସାଢେ ଚାରିଟା ରେସଖାଳ ହେଇଯାଉଛି।
ଆଡେ ସାଢେ ଚାରିଟରେ ତ ଟିକେ ଟିକେ ହଉଛି ପାଞ୍ଚ ସେତେବେଳକୁ
କ୍ଲିୟର ମାନେ ପୁରା ବାହାର ପୁରା ଫର୍ଚା।
ହୁଁ ଆଡେ ପାଞ୍ଚା ଟାରେ
ସେଇଆ ତ ହେଲା କଥା।
ମୁଁ ତ ଡେଲି ଉଠୁଛି ସାଢେ ଚାରିଟାରେ ।
ସନ୍ଧ୍ୟା ହେଲା ଆଲସିକି ନା ସାତଟା ଟା ଆସିକି ତୋତେ ଲାଗିବ ଯେମିତି ପାଟ ବଡ଼ମ ଗ ଆବଳେ ସେମିଟିକା ଆଉ ଆଉ ସବୁ ଖବର କଣ? ହଜାଗା ଆସିଥିଲା ବାକୁ ହଁ କ
ଆସଛ
ଯାଉନ ତାଙ୍କ ପାଖରେ ଘରଛ ହୋଇ ଜ ହ ଲାଇନ ପଲା ଯ ତ
କଣସି ନା ନାହିଁ।
ଯେୋ ମ ଆଉ ତାଙ୍କୁ ବି ମ ହ
ଭଏଜ୍ ଠିକ ସେ ଆସୁନି
ଆରେ ମୁଁ କହିଲି ତୁ ଭୁବନେଶ୍ଵର ପଳା ଦି ଜଣ ଯାକ ରହିଯାଉଛି ସେ ଦିନ ଭଲ ଲାଗିବ ଦି ଜଣ ଯାକୁ ତାପରେ ତୁ ତୋ କାମରେ କିଏ ତାଙ୍କ କାମରେ
ନା ଘରେ
ଘରେ କଣ ଚଳେଇଦବେନି ନାସ୍ତି ମାସ ହ ଆ
ତାରେ ସ୍କୁଲ ବାଟେ ଆସୁଛ
ଭଲ ସ୍ୱାମୀଜ ଭକ ନହେଲେ ଆଉଝରେ ନନ୍ତି ତତେ ବାଡେଇ ପକ ହ
ରଖୁଛି ରଖୁଛି।
ହଉ ହଉ।